ହଁ।
ହଁ।
ଁ କହ ଏ ଟିକେ ଆସିଲୁ ଦେଖିଲୁ ମେସେଜ।
କେତୋବେଳେ ଖାଇବୁ? ହଲୋ।
ଖାଇବି ଖାଇବି ଖାଇବି ଗୋଟେରେ ଖାଇବି ଏବେ ନାଇଁ।
ଏନା କଁ ଖାଇବୁ?
ଭୋକ ହୋଉନି ଲୋ।
କଁ ଖାଇ ଦେଇଥିବୁ ସେଥିପାଇଁ ଭୋକ ହୋଉନି। ହଉ।
ଦିନ ରାତି ପାଟି ଚାଲିଥାଉଛି ମୁଁ ମିକ୍ଚର ଆ ବୁଟ ବାଦାମ ଭଜା।
ସବୁ ବୋଟେଲରେ ଲୋଡ କରିକି ରଖାହେଇଚି ଯେତେବେଳେ ଯୋଉଟା ମନହଲା ଟକ୍ ଟକ୍ ଟକ୍ ଟକ୍ ପପକନ
ମୁ ଦାନ୍ତ ଘ
ଯାଉନୁ। ଦାନ୍ତ ଘସିଲେ ମାନେ ଭୋକ ହବ। ଘଷିବୁନି ଖାଇବୁନି କିଛି କରିବୁନି । ବିଚରା ତାଙ୍କୁ କଲ ନେଇକି ଯିବେ ନହେଲେ ଖାଇବାକୁ
ନାଇଁ ତାଙ୍କ ପାଇଁ କାଇଁ କରିବେନି ତା ମିଳିବ ତାଙ୍କୁ ମୋର ମୁଁ ମୁଁ ଅନ୍ୟର କାହାକୁ କ୍ଷତି କରିପାରେନି, ମୁଁ ମୋ ନିଜର କ୍ଷତି କରେ ତ ସେଥିପାଇଁ।
ଦାଦା ଚାଲୁ
ଗାଧେଇ ସାରିଲିଣି କେତେବେଳୁ ସାଢେ ଛଅଟାରୁ।
ହଧି ଠାକୁର ପୂଜା କରରେ କି ଚା
ହଁ ଠାକୁର ପୂଜା କରୁନିଲୋ। ଯାଉଛି ପରା ଭାଇ କରୁଛନ୍ତି ଖାଇକିରି ବସିଛି ଠାକୁର ପୂଜା, ରୋଷେଇ, ଘର ପୂଛା, କପଡା ସଫା ସବୁ ସରିଲାଣି ।
ହୋଉ।
ନୁହଁ ଟିକେ ସାଢେ ପାଞ୍ଚଟାରୁ ଉଠି ପଇଲେ ଆଠଟା ଭିତରେ ସାଢ଼େ ଆଠଟା ଭିତରେ ସବୁ ସରିଯାଉଛି, ଯୋଉ ଦିନ ଭାଇଙ୍କ ପ୍ୟାଣ୍ଟ୍ ସାର୍ଟ ପଡୁଛି ସେଇଦିନ ଟିକେ ଟାଇମ୍ ଲାଗୁଛି ସଫା କରିବାକୁ ଆଉ, କାଲି ବେଡସିଟ୍ ହେରିକା ସଫା କରିଥିଲି ତକିଆ ଖୋଳ ବେଡ୍ ସିଡି
ହତାୟା କରୁଛୁ ତତେ କାଟୁନି
କରିବା ଆ
ହଁ କହୁନୁ ମେଶିନି ଗୋଟେ ଆଣିଦେବେ, ହଁ ଆଣ।
ଏବେ ଆଉ ଥରେ ଆଉ ଗୋଟେ ଜାଗାକୁ ଯଦି ବାହାରୁଥିବ ଆଉଗୋଟେ ପ୍ରୋବ୍ଲେମ୍ କୁଆଡେ ବୋହି ବୋହିକି । ପରମାନେଣ୍ଟ କୋଉ ଆଉ ହୋଉଚି କି? କଣ ବ୍ୟସ୍ତ ଜିନ୍ଦାବାଦ, ଭଗବାନ ଦେଇଛନ୍ତି ହାତ।
ଆମର ତ ସ୍ଥାୟୀ ଚାକିରି ହେଇକି ମଧ୍ୟ ଆମେ ଅସ୍ଥାୟୀଙ୍କ ଉପରେ ପୁଣି ଥରେ ଯିବୁ, ଆଉ ତୋର ତ ଅସ୍ଥାୟୀ ହେଇକି ତ ତୁ କାହିଁକି ନେଇପାରିବୁ ।
ମୁଁ ଏବେ ଟିଭି ଟେ ଆଣିବି ଦେଖୁଥିଲି ।
ବିରକ୍ତିଆ ଲାଗୁଚି ନା? ନାଇଁ ନାଇଁ ପଇସା ବାଲା ଲୋକ ନୁହଁ ସେକେଣ୍ଡ ହ୍ୟାଣ୍ଡ ମା ଯୋଉଠୁ ଫ୍ରିଜ୍ ଆସିଥିଲା ସେକେଣ୍ଡ ହ୍ୟାଣ୍ଡ ର ସେଇଠୁ ହିଁ ସେକେଣ୍ଡ ହ୍ୟାଣ୍ଡ କାହିଁକି ନା ବିକିଲା ବେଳେ ଅଧା ରେଟରେ ବିକି ହବ ବର୍ଷ ଭିତରେ ଯଦି ବିକିବ ତ ମୁଁ ଆଣିକି ଇଏ ଲଗେଇଦେଲେ ମାନେ ବୋରିଙ୍ଗ ଯୋଉ ଲାଗୁଚି ଦିନ ଯାକ ବସି ବସିକି ମୋ ନେଟୱାର୍କ ଆସୁନି କିଛି ଦେଖି ବିି ପାରୁନି ଏଟା ଟିକେ ରିଲାକ୍ସ ଲାଗିବ ଆଉ କଣ ଟିକେ ଦେଖିଦେଲେ ଟିକେ ଟାଇମ୍ ଟା ପାସ୍ ହେଇଯିବ କି କଣ ବି ମୁଁ ତ ଏମତି ଦେଖିଥାାଉଛି ବସିକି କଣ ନା କଣ ?
ତ ଦେଖୁନି ।
ଦେଖୁନୁ କାହିଁକି ମୁଁ ସେଆ କହୁଛି।
ହେ ମତେ ଭଲ ଲାଗୁନି ଟିଭି ଦେଖିବାକୁ ଭଲ ଲାଗୁନି ମୋବାଇଲ ଦେଖିବାକୁ ଭଲ ଲାଗୁନି କିଛି କିଛି ବୋଲେ କିଛି ଭଲ ଲାଗୁନି ବଞ୍ଚିବାକୁ ଭଲ ଲାଗୁନି
ସେମ୍ ମୋର ବି ସେଇ ହାଲତ୍ ଅବସ୍ଥା ଖରାପ ପୁରା।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
ଖାଲି କହୁଛି ଘରକୁ ଯିବି ବୋଲି। ତ ଘର କଥା
ଆସୁନୁଭାରି ତୋର କଣ ଅସୁବିଧା ଅଛି ଆସିପାରିବୁ।
ଗଲା ମାନେ ଏବେ ଆମ ଦେବୀ ମା ବାହାରିବେ ମୋ ସହିତ ଆସିବା ପାଇଁ। ମୁଁ ଯଦି ଯିବି ଆଉ କିଛି ନ ଜଣେଇକି ଯିବି ପନ୍ଦର ଦିନ ରହିକି ପନ୍ଦର ଦିନ ଭିତରେ ପଳେଇ ଆସିବି ଯିବି ବା ମାନେ ଜଣେଇବିନି କାହାକୁ ଯାଉଛି ବୋଲି। ଆମ ଦି ଜଣଙ୍କ ଭିତ ଭିତରେ ରହିବ ମୁଁ ଘରକୁ ଯିବି ପନ୍ଦର ଦିନ ରହିବି ପଳେଇ ଆସିବି।
ଆଚ୍ଛା। ଭଲ ଆଉ। ଆଉ ତୋ ଭାଇ ଆସିଲା?
। ନାଇଁ ଆହୁରି ଆସି
କେବେ ଆସିବେ?
କଣ କହିଲୁ?
ଆଉ କେବେ ଆସିବ ।
ତାର ତ କଲେଜ ଯାଇକି ଅଗଷ୍ଟ ରେ ଖୋଲିବ।
ଏତେ ଲେଟ କଣ ପାଇଁ?
ନାଇଁ ତାଙ୍କର ତ ଏବେ ଛୁ ଟି ହେଲା ସେମିଷ୍ଟର ସରିକି ଆଉ। ଖୋଲିବ ତ ଆଡମିସନ ହବ।
ଉଁ ହୁଁ।
ଏ ରହି ଯାଇଚି ବୋଧେ ଆଉ।
ଏଇନେ ରହିବ ବୁଲି ବାଲିକି ଆସିବ ଆଉ। ଏଇଠି ବି ଘରେ ଖାଇ ପିଇକି ଶୋଇବା ସେଇଠି ବି ଘରେ ଖାଇ ଦେଇକି ଶୋଇିବ।
ଏ ନାଇଁ ନାଇଁ ଏଇଠି ରହିଲେ ଜିମ୍ କଣ ଯାଉଛି ସେଇଠି ରହିଲେ ଜିମ୍ ଫିମ କିଛି ନାହିଁ ଘରେ ଖାଇ ପିଇକି ସୋଇବା କଥା। ତା ମାଉସୀ ଘରକୁବଯାଇଥିବ। । କଣ କହିଲୁ?
କହିଲି ନାମ ଧରିଥିଲୁ।
ମାଉସୀ ଘର ପାଖ ତାଙ୍କର ବଡ ମାଉସୀ ଘର ତ ଅଧଘଣ୍ଟାଏର ରାସ୍ତା ମାନେ ସାଇକେଲ ଧରିକି ବି ତୁ ଯାଇପାରିବୁ। ଆଉ ମଝିଆ ମାଉସୀ ଘର ସେଇ ଘଣ୍ଟାଟେ ପାଖାପାଖି ଲାଗୁଛି।
ଆଉ ତ ନଣନ୍ଦ ଫୋନ କରିଥିଲେ? ତୋ ନଣନ୍ଦ କାହିଁକି?
ସିଏ ଫୋନ୍ କରୁନି ନା ସେଇ ସାବିତ୍ରୀ ପରଠୁ କାହାକୁ।
ଓ ସମ୍ପର୍କ ସମସ୍ତଙ୍କ ହାତରୁ ତୁଟେଇଦେଲା।
ଦି ଭାଇଙ୍କୁ ତ ଫୋନ୍ କରୁନି। ଆ ତା ମାକୁ ଫୋନ୍ କରୁ ଚିକି ନାଇଁ ଜଣା ନାହିଁ କାହିଁକି ନା ଆ, ଏଗୁଡେ ସବୁବେଳେ କହୁଚି, କରୁନାହାନ୍ ଉଁ, ସେ କରୁନି କରୁନି କରୁନି କରୁନି ସିଏ ଜାଣିଥିବ। ଆଉ ରହିଲା ନନା
ହଁ।
ନନାଙ୍କ ସହିତ ହିଁ କଥା ହଉଛି ସିଏ, ନନାଙ୍କୁ ଫୋନ୍ କରୁଛି, ନନାଙ୍କୁ ଏ ନନାଙ୍କୁ ଫୋନ୍ କରୁଚି ମାନେ ବୋଉଙ୍କୁ ଫୋନ୍ କରୁଛି, ବୋଉଙ୍କ ଫୋନ୍ ରୁୁ ନନାଙ୍କ ସହିତ ହିଁ କଥା ହଉଚି, ଡାଇରେକ୍ଟ କହୁଚି ନନାଙ୍କୁ ଫୋନ୍ ଦେ ବୋଲି। ଆଉ ମୁଁ ନା ମୁଁ ତ କଲ୍ କରୁନି।
ତୋ ଶାଶୁ ସହିତ ଫୋନ୍ ଆଉ ଭାଇମାନଙ୍କ ସହିତ କଥାବାର୍ତ୍ତା ହଉନି।
ହୁଁ ନାଇଁ ଭାଉଜ ମାନଙ୍କ ସହିତ ବି ନାଇଁ, ଭାଉଜ ମାନଙ୍କ ସହିତ ମାନେ ସୁନା ଯଦି କଣ କଲ୍ କରିଥିଲେ ତାକୁ ମୁଁ ଟ୍ରାଏ କରୁନି ବାସ୍ ସରିଲା। ମୋ ନମ୍ବର୍ ବ୍ଲକ୍ ରେ ପଢିଚି କି ନାଇଁ ତ ମୁଁ ଜାଣିନି
ନାଇ ସିଏ ବାହାହେଇଗଲା ପରେ ସେ ଚେଞ୍ଜ୍ କାହିଁ ହେଇଗଲା।
ଏ ଭାଇ କଣ କରିଭା ତାଙ୍କ ଘରେ ଶାଶୁ ଘରେ ତାକୁ ଅପସନ୍ ଦେଲେ ହେଲା ବାପ ଘରୁ ସେଇ ସମ୍ପର୍କରେ ହେଲେ ଶାଶୁ ଘର ସହିତ ରଖିବନି, ଯଦି ସିଏ ଶାଶୁ ଘର ପାହିଁ ଚୁସ୍ କଲା। ହେଲେ ମୋ ବାପ ପରେ କେହି ନାହାନ୍ତି।
ଏ ତା ଇଚ୍ଛା ତା ତା ଜୀବନ।
ହଁ ତା ଲାଇଫ୍ ଆମର କଣ ଯାଉଛି ତା ଜୀବନ।
ଆଉ ତୋ ଯା
ଯେ ସିଏ ପର ଦିନ ଫୋନ୍ କରିଥିଲେ ମୋତେ, ହେଲା କହିଲେ ଚାଲ ଗାଁକୁ ପଳେଇବା, ମୁଁ କହିଲି କଣ ପାଇଁ, ନା ଗୋଟେ ବିଜନେସ୍ କରିବା କୋଉ ଗୋଟେ ଦୋକାନ ଦବା ଆଉ ସିଙ୍ଗଡ଼ା ଚାଉମିିନ ସିଙ୍ଗଡା ଆଉ ମୋମ ଦୋକାନ ଦ ବା ଆଉ ମୁଁ ସୁନା ଫୁନା ବନ୍ଧା ପକେଇ ଦଉଛି। ଲକ୍ଷେ ଟଙ୍କା ଲୋନ୍ ରେ ନେଇ ଆସିବି, ଆଉ ଟ୍ୟାକ୍ସ ଜି ଏସ ଟି ଟା ତୁ ବାହାର କରିଦବୁ, ଦୋକାନ ଦବା ଆଉ ଯାହା ଆସିବ ତୋର ମୋର ଅଧା ଅଧା ଘରେ ରହିବ ଘରେ ରହିଲେ ଆଉ ସମ୍ପତ୍ତି ବାଡି ଝିଅକୁ ଦେଇ ହବନି ମୁଁ କହିଲି ହଉ ଦେଖିଆ।
ସେ ଯେତେ ଯାହା ବି ହେଲେ ନା ଯାଏ ଯେତେ ଯାହା ହେଲେ ମ ଝିଅ ହେଲା ଖାଲି କହିବା କଥା।
ସେଇଟା ମତେ ଜଣା ନାହିଁ ଯେହେତୁ ଦିଟା ଜାଗା କରାହେଇ ସାରିଲାଣି ଅଲରେଡି ମାନେ ଝିଅ ନାଁରେ ସେଥିପାଇଁ ଆମେ ସବୁ ଡରୁଛୁ କାଳେ କରିଦେବେ।
ସେ ଯାହାକୁ ବାହା ହେଇଚି ସେ ତାକୁ
କଣ କହିଲୁ?
ତୁ ଯାହା କୁ ବାହା ହେଇଚୁ ସେ ସକ୍ଷମ ନୁହଁ କି? କରିଦେଲେ କରିଦେବେ ଅସୁବିଧା କଣ ହେଲା ତୋର?
ଆରେ ସକ୍ଷମ କଥା ନାହିଁ। ମାନେ ଯେତିକି ରୋଜଗାର ସବୁ ଘରେ ହିଁ ଲାଗିଛି। ସେଗୁଡାକୁ କିଏ ଦବ ଯଉ କୋଡିଏ ଲକ୍ଷ ଟଙ୍କା ପଚିଶ ଲକ୍ଷ ଟଙ୍କା ଲାଗିକି ଚାରି ମହଲା ପାଞ୍ଚ ମହଲା ହେଇଚି କିଏ ଦବ ତାକୁ?
ହଁ ରାତିରେ କଣ ରସେଇ କର?
ରାତିରେ ଭାଇଙ୍କ ପାଇଁ ଅଣ୍ଡା ତାୱା ଫ୍ରାଏ କଣ କହିଚନ୍ତି ତାକୁ ସିଝେଇକି ପିଆଜ ଦେଇକି ଭାଜ ଜିବାକୁ ହେଲା ଆଉ ମୁଁ ମୋ ପାଇଁ ଟମାଟ ପାଣି କରିବି ଟମାଟ ଭାଜିିକି ଧନିଆ ପତ୍ର ଚକୁଡିକି ପିଆଜ କଞ୍ଚା ପିଆଜ ଲେମ୍ବୁ ଟିକେ
ଓ ହୋ। ରାତରେ ଭାତ ଭାଇକି ମୁଁ ଏବେ ତ କୋବି ଆଳୁ ତରକାରୀ କରିବି।
ଆଉ ରାତିରେ?
ତାପରେ ମଟର ତରକାରୀ ଛୋଲେ ତରକାରୀ କରିବି ଆଉ।
ଅ ହୋ।
ହଉ ରଖୁଚି ହେଲା।
ହଁ ହଁ।